ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହ୍ୟାଲୋ।
ହଁ କଣ କରୁଚ?
ଅଛି ଏମିତି ଘରେ। ତୋମେ କଣ କରୁଚ?
ହଁ ମୁଁ ବି ଅଛି।ଉଁ, ଖାଇଲଣି?
ନାଇଁ ଖାଇନି। ତମେ ଖାଇଲଣି?
ନା ନା ଖାଇନି।
ଆଉ
ରୋଷେଇ ସରଲାଣି? ଆମର ସଖାଳେ, ଓହୋ! ଆମର ସଖାଳେ ହେଇଥିଲା ମାଛ।ଆଉ ଏବେ ଭଜା କରାହଉଚି। ସେଟା ଖାଇଦବୁ ଆଉ।
ଓହୋ! ଅ, ଆମର ଆମର ବି ସେମିତି ସାଧା ଭାତ। ତ ଡାଲି ଭଜା ହଉଚି।
ଆମିଷ ଖାଉନ କି?
ନା, ନା ମୁଁ ଆମିଷ ଖାଏନି।
ଓହୋଃ କଣ? ମାନେ ଏମତି। ଦେହ ଖରାପ ହଉଚି ଖାଇଲେ। ନା, ଏମିତି ଖାଲି ଛାଡିଦେଇଚ?
ନାଇଁ, ନାଇଁ ଆମିଷ ଖାଇବାକୁ ଭଲ ଲାଗେନି। ଆଗରୁ ଖାଉଥିଲି। ଏବେ ଖାଇବାକୁ ଖାଉନି ଭଲ ଲାଗୁନି।
ଆଉ ଘରେ ସମସ୍ତେ? ସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ତମ ଘରେ?
ହଁ, ହଁ ସମସ୍ତେ ଭଲ ଅଛୁ।
କିଏ, କିଏ ଅଛନ୍ତି ତମ ଘରେ?
ହଁ, ବାବା, ମା, ଭାଇ, ଭଉଣୀ, ସମସ୍ତେ ଅଛନ୍ତି।
ଆଚ୍ଛା।
ହୁଁ ଆଉ ରଜରେ କଣ କଲ?
ରଜରେ ଆଉ କଣ କରାହଉଚି ସେମିତି ଯାହା ଓ ଓଡ଼ିଆମାନଙ୍କର ଯେମିତି ପର୍ବ ରଜ ଯେମିତି ପାଳନ କରାଯାଉଚି, ସେମିତି ସବୁ ଘରେ ପିଠା ପଣା ହେଇକି ପାଳନ କରାଯାଉ ଚାଲଚି ଆଉ। ତମେ କଣ କଲ ଝିଅ ମାନଙ୍କର ରଜ ।
ହଁ ବହୁତ ଭଲ ଲାଗିଲା ରଜ । ଆଉ ଆଗକୁ ତ ଏବେ ର ଜ ଗଲା। ରଜରେ ପିଠା ଖାଇଲି ହେଲା ଆଉ ଦୋଳି ବି ଝୁଲିଲି। ମାନେ ଭଲ ଲାଗିଲା ରଜ ପାଳିକି ଆଉ ହଁ। ହଁ ନୂଆ ଡ୍ରେସ ବି ଅଛି ।
ମେହେନ୍ଦୀ ।
ହଁ ହଁ ମେହେନ୍ଦୀ । ବି ଅଳତା ସବୁ ସ
କୋଉ ପିଠା ହେଇଥିଲା?
ପୋଡ଼ ପିଠା । ପୋଡ଼ପିଠା ହିଁ ତ ହ କରାଯାଏ ନା ରଜରେ । ନାଇଁ ଖାଲି ପୋଡ଼ ପିଠା ହେଇଥିଲା।
ଆଚ୍ଛା ।
ଆଉ ଆଗକୁ ତ ଆସୁଚି, ଏବେ ତ ରଜ ଗଲା ଆଗ
ହଁ।
ରାକ୍ଷୀ ପୂର୍ଣ୍ଣିମା ଆସୁଛି ନାଇଁ କି?
ହଁ ରାକ୍ଷୀ ପୂର୍ଣ୍ଣିମା ଆସୁଛି।
ହଁ ତମେ ପାଳ କରନା ନାଇଁ
ହଁ ପାଳନ କର ହୁଁ କେତେଟା ଭାଇ
ଦିଟା ।
ଦିଟା ଭାଇ ।
ହ ଆ ଆମର ଆମ ଗାଁରେ ପ୍ରକୃତରେ ହଁ ଆମର ଗାଁ ରେ ପ୍ରକୃତରେ ବହୁତ ଭଲ ସେ ପାଳନ ହୁଏ ରଜରେ। ସରି ରଜ କହୁଛି ଆମର ରାକ୍ଷୀ ପୂର୍ଣ୍ଣିମାଟା ୲
ଓହୋ କଣ କେମିତି କଣ ପାଳନ କରଯାଏ ହୁଁ
ପ୍ରତି ଘରେ ସେଦିନ ପିଠା ହବ ହେଲା ପିଠା ହେବ ଆଉ ଭାଇ ମାନଙ୍କୁ ରାକ୍ଷୀ ଭିଡି ଦଉ ହେଲା ଆମ ଗାଁରେ ଯେତିକି ସବୁ ଭାଇ ମାନେ ଭାଇ ଯୋଉମାନେ ସବୁ ଭାଇ ଯାହାକୁ କହୁଛୁ ସେମାନେଙ୍କୁ ଭିଡି ଦବୁ ସେମାନେ ବି ମାନେ ଦିଅନ୍ତି ପଇସା ଆମକୁ ଲ ଆଉ ଭଲ ଖାଇବା ସେଦିନ ବନାାଯାଏ ମାନେ ଆମିଷ ଆମିଷ ଟାଇପ ଏମତି କଣ ହଁ ଆମିଷ ହଁ ହଁ ଆମିଷ ସବୁ ତାଙ୍କର ମାନେ ଏମତି ଆଉ ମାନେ ବହୁତ ଭଲ ଲାଗେ ଆଉ ଆଉ ଯୋଉମାନୋନ ସବୁ ଟିକେ ମାନେ ଚାକିରି ଯୋଉମାନୋନ ସବୁ କରୁଛନ୍ତି ହେଲା ସେମାନେ ଅନ୍ୟମାନଙ୍କୁ ମାନେ ଏମତି ପଇସା ଦିଅନ୍ତି ଯେ ନିଅ ଖାଇବ ଏମତି କଣ ସବୁ
ବଡ ମାନେ ପଇସା ଦିଅନ୍ତି ନା ସାନ ମାନେ ସାନ ଭାଇ ମାନେ
ସେ ମାନେ ସେମାନେ ବି ଦିଅନ୍ତି ଆଉ କଣ ଭଉଣୀ ମାନେ ଛାଡିଦି ଦେଇକି ଭାଇମାନାନଙ୍କୁ ସେମାନଙ୍କୁ ବି ଦବାକୁ ପଡିବ। ପାଞ୍ଚ ଟଙ୍କା ହଉ ପଛେ
ଆଚ୍ଛା ଆଚ୍ଛା ପାଞ୍ଚଶହ ଟଙ୍କା
ହଁ ପାଞ୍ଚ ଟଙ୍କା ହଉ ପଛେ ଦେବାକୁ ପଡିବ ସେମାନଙ୍କୁ ଆଉ କଣ ଛାଡିଦେବେ ଭଉଣୀ ମାନେ ହଁ ରାକ୍ଷୀ ଟା ହଉଛି ରାକ୍ଷୀ କିଣିବ ହଁ ରାକ୍ଷୀ କିଣିବ ପଚାଶ ଟଙ୍କାରୁୁ ପଇସା ନବୁ ପାଞ୍ଚ ଟଙ୍କା
ଆଛା ହ ଆ ଲି କଣ କଣ ହଉଛି ତମର ଯେମିତି ସ୍ପେଶଆଲଟି?
ଆଉ ପିଠା ପଣା ଏତିକି ହିଁ ତ ହଉଛି ଆଉ କିନ୍ତୁ ଭଲ ଲାଗୁଛି ସମସ୍ତେ ମାନେ ଆଉ ବୁଲିବାକୁ ଯାଉ ସନ୍ଧ୍ୟା ବେଳେ ହେଲା ଗାଁ ଗାଁ ଯାଇକିନା ହଁ ମାନେ ଯ? ତି ଯଉ ଆବ ଭଉଣୀ ମାନେ ବାହା ହେଇକି ଯୋ ଯାଇନା ସେମାନେ ବି ପଳେଇ ଆସନ୍ତି ମାନେ ନିଜ ଗାଁ ରେ ତ ପାଳନ କରନ୍ତି ଆଉ ଯେହେତୁ ଭାଇ ମାନେ ଗାଁରେ ରୁହନ୍ତି ସେମାନଙ୍କୁ ହେଲେ ଭିଡିବା ପାଇଁ ଆସନ୍ତି ସବୁ? ମତି ଆଉ ହଁ ତମ ଘରେ କେମିତି କଣ ପାଳନ କର
ଏ ସବୁ ଭଉଣୀ ମାନ ସେମିତି ସବୁ ଭଉଣୀ ମାନେ ଆସନ୍ତି ଯୋଉମାନୋନ ବାହାରେ ହଉଛନ୍ତି ଘରକୁ ଆସନ୍ତି ରାକ୍ଷୀ ଭିଡ଼ ନ୍ତି?
ହଁ ତମେ କେତେ କଣ ଦଉଛ
ତିନ୍ଦେ ବୁର୍ଲା ବୁଡ଼ି ହେ ହେ ମୁଁ ତେମ୍ତି କାହାକୁ କିଛି ଦିଏନି ଗିଫ୍ଟ ହିସାବ୍ରେ ଯାହା ଉପହାର୍ ଦେଇ ଦିଏ
ହଁ ହଁ ହୁଁ ଡ୍ରେସ୍ କିଃ
ହାଁ ଡ୍ରେସ୍ କି ନଏଲେ ଟେଡି ନହେଲେକଣ୍ଢେଇ
ହଁ ହଁ ହଁ-
ଛୋଟମାନାନଙ୍କୁ କଣ୍ଢେଇ ଦେଇ ଦଉଚି ବଡ ମାନଙ୍କୁ ସେମିତି
ଆଉ କିଛି ଏମିତି ମାନେ ଖାଇବା ପିଇବା
ଖାଇବା ପିବା ସେମତି ଆମିଷରେ ହୁଏ ମୁଁ ତ ଆମିଷ ଖାଏନି ସେମିତି ସାଧାରେ ହୁଏ। ଧା ବି ଆମିଷ ବି ହୁଏ ଭ ତାପରେ ଏ ରାଖି ପରେ ଆମର ଗମ୍ହା ପୁର୍ଣିମା ହୁଏ।
ହଁ ଆଚ୍ଛା ସେଇଟା ଗଟେ ନୁହଁ ନେଇକି ମତେ ଲାଗେ ଯେ ଗମ୍ହା ପୂର୍ଣ୍ଣିମା ଆଉ ରା କ୍ଷୀଟା ଅଉଛି ଗୋଟେ ଉ
ହାଁ ସେଇ ଗୋଟ୍ ଟେ ଦିନ ଇଁ ପାଳନ କରାଯାଉଜି ଡା
ହଁ ହଁ ଆଉ ସେ ରାଇମ୍ ରେ ମାନେ ଠା କଣ ଅଁ କିନ୍ତୁ ମୁଁ ଶୁଣିସି ଯେ ସେ ଗହ୍ମା ପୂର୍ଣ୍ଣିମା ହଁ ହଁ ସେଇଟା ମୁଁ ଶୁଣିସି ଯେ ମାନେ ସେ ସବୁ ଦୋଳି ଖେଳନ୍ତି ଆଉ ଉ ମାନେ ବହୁତ୍ ଗୁଡେ ମାନେ କଣ କଇଲ ଯୋଉ ଖେ ମାନେ ଉଁ ସଉ ଭାଗ ନିଅନ୍ତି ବହୁତ୍ ଇଏରେ ଆଉ ଖେଳନ୍ତି ସେ ସବୁ ଜିନ୍ଷ ମାନେ ଯେମ୍ତି ପୁଚି ଗୋଟେ ଆଉ ହଁ ଭାଗ ନିଅନ୍ତି ନେଇ କି ଆଉ ତାର ମାନେ ଉପହାର ବି ଥାଏ। ଶେଷରେ ନା ଏମିତି ତ
ହାଁ ହାଁ ତାର ଉପଆର ଯେମିତି ଯିଏ ଆ ଜିତିବ ତାକୁ ସେମ୍ତି କି ଥର ମିଳେ ସେମ୍ତିସ୍
ହଁ ହଁ ହଁ ଗହ୍ମା ଦିଆଁ ନା କଣତ୍ ତାକୁ କୁହାଯାଏ।
ଗଟେ ଉଚାଜା ଗଟେ କରାଯାଏ ଆ ଉପ୍ରେ ଉପ୍ରେ ଝୁଲାଯିବ। ସବ୍ ଜିନିଷ ତ ଦୌଡ଼ିକି ଆସିକି ସେଇଟାକୁ ଡେଇଁଲେ ଯିଏ ଯୋଉଟା ପାଇଲା ସିଏ ସେଇ ସେଇଟା ନେବ ହଁ ସେଇଟା ସେମିତି ହୁଏ ଗମଟା ଆଉ ସେତିକି ସବୁ ଅ କମ୍ପ୍ଡିସନ ଯେମିତି ପ୍ରତିଯୋଗିତା ଗୁଡାକ ହୁଏ ପ୍ର ତ ସେଇଠି ଯୋଉମାନେ ଫା ଯୋଉମାନେ ଜିତନ୍ତି ସେମାନଙ୍କୁ ଉପ୍ ହାର୍ ସବୁ ମିଳେ।
ହଁ ହଁ। ତମେ ଖେଳ ନା ନାଇଁ ମାନେ ପୁଅ ଝିଅ ସମସ୍ତେ ଖେଳନ୍ତି ନା।
ହଁ ହଁ ପୁଅ ଝିଅ ସମସ୍ତେ ଖେଳିପାରିବ ଏଇଟା ତମର ସେପଟେ ଖେଳୁଚନ୍ତି ତ।
ହଁ।
ତମେ ଦେଖି ଦେବେ।
ନା ମୁଁ ତ ଦେଖିନି ଖାଲି ଶୁଣି ଚି ଯେ ଏମିତି ହୁଏ ବୋଲି ହଁ ମୁଁ ଦେଖିନି କେବେ ମୋର ଗୋଟେ ସାଙ୍ଗଟେ କହୁଥିଲା ତାଙ୍କ ଗାଁ ରେ ସବୁ ହୁଏ ନା। ସେ କହୁଥିଲା ଯେ ଏମିତି ଏମିତି ସବୁ ହୁଏ ବୋଲି।
ହଁ ସେମିତି ହୁଏ ସବୁ। ଆଉ ରାକ୍ଷୀରେ କଣ କଣ ଲାଗେ।
ଆ ଏତିକି ଏ ଦେଖ ଏତେ ଯାକ ରୋଷେଇ କରିବ ସକାଳେ ରାକ୍ଷୀ ଭି ସବୁ ଘର କାମ କରିବ ହେଲା ଆଉ ପିଠା କରିବ ଏତିକିରେ ତ ଦିନ ପଳଉଛି ।ଆଉ କଣ କରିବ ଆଉ କିଛି ସମୟ
ହଁ ସେଇଟା ସକା କାଳେ ତ ରାକ୍ଷୀ ସବୁ ଓ ଆ ରାକ୍ଷୀ ସକାଳେ ସାରିଲା ପରେ ଇଭିନି ସନ୍ଧ୍ୟା ଟାଇମ ରେ ସେଇଟା ଗମା ଟା ହୁଏ ବଳା।
ହଁ ହଁ ହଁ ହଁ। ଭଲ ନା ସେଇଟା ଗୋଟେ ମାନେ ଭାଇ ଭଉଣୀ ଙ୍କ ପାଇଁ ଗୋଟେ ବହୁତ ମାନେ ଭଲ ଦିନ ।ନା ନାଇଁ ହଁ ଆ ଆମ ଗାଁରେ ତ ଅଛି। ସେଟାକୁ ଜଗିକି ଥାନ୍ତି ମାନେ ସମସ୍ତ ଲୋକମାନେ ଯେ ମାନେ ମାନନ୍ତି ଯେ ରାକ୍ଷୀ କୁ ଗୋଟେ ମାନନ୍ତି। ଆଉ ଗୋଟେ ହେଲା ଦୁର୍ଗାପୁ ଜା ହେଲା। ହଁ ଆଉ ଗୋଟେ ହୋଉଚି ଦଣ୍ଡ ନାଚ ଅଛି ସେଇଟା ଗୋଟେ ଆଉ ଗୋଟେ ରଜ ହେଲା। ଆଉ ଗୋଟେ କାର୍ତ୍ତିକ ପୂର୍ଣ୍ଣିମା। ଏମିତି କେତେଟା ଅଛି ହେଲା। ଛଅଟା ପର୍ବ ଆକୁ ବହୁତ ମାନିକି କିଏ ରୁହନ୍ତି କିନ୍ତୁ ଆଉ ଅନ୍ୟ ଅ ଗାଁରେ ଆଉ ଅନ୍ୟ ସହରରେ ସବୁ ଥାଏ ଏକାଦଶୀ ଏ ଯାକ କଣ କଣ ଏଯାକ ଏପଟେ ଆମର ଏତେ ଜାଣି ନାହାନ୍ତି ଲୋକ ହେଲା। ଯୋଉ ଯାକ ଟିକେ ଅଧିକ ପ୍ରସିଦ୍ଧ ସେଗୁଡାକ ଅ ମାନେ ମାନିକି ରୁହନ୍ତି ସମସ୍ତେ।
ହଁ ସେଇଟା ତ ସବୁଆଡେ ହୁଏ। ନା ତମ ସାଇଡ ଯଦି ହଉ ଚି ଏପଟେ ସେମିତି ପ୍ରତିଯୋଗିତା ଗୁଡାକ ହୁଏ ସେମିତି ଅ ସେମତି ରଜରେ ଯେମିତି ପାନ ରହିଲା। ପିଠା ପଣା ରହିଲା ତାପରେ ଯେମିତି ପ୍ରତିଯୋଗିତା ଗୁଡା ହୁଏ ତାପରେ ସେମିତି ହିଁ ରାକ୍ଷୀରେ ବି ସେମିତି ହୁଏ।
ହଁ ପ୍ରକୃତରେ ଏଗୁଡା ସବୁ ପାଳନ କରିବା କଥା ନହେଲେ କେମିତି ମନେ ରହିବ କହିଲ। ହଁ ନା ନାହିଁ ସବୁଗୁଡା ପାଳନକଳେ ଯେମିତି ଜନ୍ମଦିନ ଗୋଟେ। ତମେ ଜନ୍ମଦିନ ଟା କଣ ପାଇଁ ପାଳନ କର ଯେ ତମେ ମନେ ରଖିବ ନା ନାଇଁ ତମେ
ମନେରଖିବା ପାଇଁ ନା ହଁ ଏଗୁଡେ ଏଗୁଡା ସବୁ ତ
ତ ଏଇଗୁଡାକ ବି ହଁ ହଁ ତ ସେ ଯାକୁ ବି ସବୁ ଜିନଷ୍ ନା ପାଳନ କରିବା କଥା ଯାହାବି ଆମର ସବୁ ଅଛି। ନା ନା ମନେରଖିବା ପାଇଁ। ନା ନହିଁ? ହଁ। ହଉ ତାହେଲେ ରଖୁଚି ତାହେଲେ ଆଉ। ମୁଁ ଯାଉଚି ଖାଇବି ନହଲେ।
ଠିକ୍ ଅଛି ଧନ୍ୟବାଦ।
ହଁ ଭଲ।